ହଁ ଏବେ ଆସିଲି ଆଉ।
ଆଜି କ ବେଶୀ।
ଆସ୍
କଠିନ ଥିଲା ନା କଣ?
ଆସିକି ଧୁଆ ଧୁଇ ହେଇକି ଏବେ ଯାଇଥିଲି ଖାଇବାକୁ ଯିବି ଆଉ।
ହୁଁ। ଖାଇବା ହେଇନି।
ନା ନା ଖାଇବାହେଇନି। ଯିବି ଖାଇବାକୁ।
ନିଜେ ରୋଷେଇ ନା ହଷ୍ଟେଲ।
ନା ମୋ ମେସ। ମେସ ରେ ସେ ଅଛନ୍ତି କେତେ? ଜଣ ଦି ଜଣ ଅଛନ୍ତି ରୋଷେଇ କରିକି ଯାଉଛନ୍ତି ଆଉ।
ଆଜି କଣ ରୋଷେଇ ହେଇଠିବ।
ଆଜି ରୁଟି ଆଉ ଆଳୁ ବାଇଗଣ ପୋଟଳ ଏ ସବୁ ମିକ୍ସ ତରକାର ହେଇଥିଲା ଆଉ। ଦି ପହରେ ମାଛ।
ରୋଷେଇ ଭଲ କରୁଛନ୍ତି।
ହଁ ରୋଷେଇ ଭଲ କରୁଛନ୍ତି ଯେ, ଗୋଟେ ଜାଗାରେ ତ ସେ ଦଶ ଦିନି ଖାଇଦ ନୂଆ ନୂଆ ଯେତେବେଳେ ଆସିବ ଭଲ ଲାଗିବ।
ହଁ।
ଆଉ ଖାଇସାରିଲାଣି।
ହଁ ଖାଇ ସାରିଲାଣି।
କଣ ରୋଷେଇ ହେଇଥିଲା?
ସେଇ ଭାତ ଆଉ ସ୍କୁଲ ର ଅଣ୍ଡା ଝୋଳ। ହଁ।
ହଁ ହଉ। ମାନେ ସ୍କୁଲ ଭାତ ଡାଲି ତ ଆଜି ଯାଇି ଖାଉଛ।
କଣ କରିବା ଆମ ଭାଗ୍ୟରେ ଅଛି ଖାଇବାକୁ।
ହଁ ହଉ।
ଗୋଟେ କାମ କରୁନୁ। କଣ ବର୍ଷା ହେଇଛି ଜୋରରେ?
ହଁ କ?
କିନ୍ତୁ ଆମ ଗଁରେ ଅଳ୍ପ ଅଛି ନୂଆ ଗାଁରେ କିନ୍ତୁ ଜୋରିଆ ହେଇଛି।
ହାଁ।
ହୁଁ।
ହଁ ଆଜି ଟିକେ ଫୋନ କରିଥିଲେ ସେ କହୁଥିଲା ତିନିଟା ଆଳୁ ବର୍ଷା ଆସିଲା ଜୋର ଜୋର ଆସିଲା। ବର୍ଷା ହେଇନି ଖେଳ ସରିବା ପରେ ଯାଇକି ହେଲା।
ଉଁ ଉଁ ହୁଁ।
ଖରେ ଯାହା ହଉ ଯାହା ହଉ ଖେଳ ସରିବା ପରେ ହେଇଛି ନହେଲେ ଆଗରୁ ଦିନ ଯାକ ଖରା ହବ। ଖେଳ ଟାଇମ ରେ ହିଁ ବର୍ଷା ହୁଏ।
ଆଚ୍ଛା ଯୋଉ କହୁଛ ସେଠି ଦଶ ଦିନ ଖାଇଲା ପରେ ହୁଁ ଖାଇବା ଗୁଡା ସେ। ଏତେ ଭଲଲାଗୁନି। ଆଚ୍ଛା ଯେତେବେଳେ ତମ ବାହାଘର ହେଇଯିବ ସ୍ତ୍ରୀ ତାର ଉଁ ସବୁଦିନ ରାନ୍ଧିକି ଦବ।
ହଁ।
ସେଇଟା କେମିତି ଭଲ ଲାଗିବ।
ନାଇଁ ଯାହା ହେଲେ ଘର ଖାଇବା ଅଲଗା ବାହାର ଖାଇବା ଅଲଗା। ଘରେ ତମେ ନା ନା ଘରେ ତମେ ଖାଅ ଭଲ ହଉ ଖରାପ ହଉ ଘର ଖାଇବା ଟା ଘର ଖାଇବା ହେଲା।
ଯାହାହେଲେ କଣ ହୁଁ ହୁଁ। ହୁଁ ଯେତେ ଘରେ ଖାଇଲେ କଣ ହବ ସଦାବେଳେ ବା ହୋଟେଲରେ ଭଲ ରୋଷେଇ ହୁଏ।
ହଁ ହୋଟେଲ ରେ ଭଲ ରୋଷେଇ ହୁଏ ତୁ ଯୋଉ ହୋଟେଲ କୁ ଯା ସେଇ ହୋଟେଲରେ ଯଦି ଦଶ ଦିନ ଖାଇବ ବି ସେ ଦ ହୋଟେଲ ଜିନିଷ ଆଉ ଭଲ ଲାଗିବନି।
ହୁଁ ହୁଁ ହୁଁ ହୁଁ।
ଓହୋ ଆମର ଗୋଟେ ପିଲା ଆସିଲା ଏବେ ସିଏ ମାନେ ଆଗ ଫେସୱାସ ଲଗେଇବ ପାଞ୍ଚ ମିନିଟ୍ ହବ ମୁହଁରେ ରେନ୍ଥିବ ହଁ ପା ପଞ୍ଚ ମିଣ୍ଟି ହବ ରେନ୍ଥିବ ତାପରେ ନି ଚାରି ପ୍ରକାର କ୍ରିମ ମାରିକି ସୋଇବ।
ବାବାରେ।
ହଁ ମୁଁ କହିଲି ରାତିରେ ବି ତାର ମାନେ କୋଉ କୋଉ ମାନେ ଆସୁଥିବେରି ସ୍ୱପ୍ନରେ ଠିକ ନାହିଁ।
ସ
ହିରୋଇନ ମାନେ ଆସଛନ୍ତି ହଁ ସେ ଚିକିଣିଆଟା ଟିକେ ଆଉ ଦେଖିବୁ ତାର ହଁ ଦେଖିବୁ ତାର କେତେ ପ୍ରକାର ଜିନିଷ ସେ ରଖିଛି ସନ୍ କ୍ରିନି ହେଲା ଆଉ ଜେଲ ଦି ତିନି ପ୍ରକାର ଜେଲ
ଏଇଥିପାଇଁ ଏତେ ମେକପ୍ ହଉଛି ଆଉ।
ହୁଁ।
ଆଉ ତମ୍ ବାହାଘର ର କେବେ?
ବାହାଘର ଠିକ ହେଇନି ଆଉ ହବ ଆଗକୁ।
କଣ ଶୁଭୁଥିଲା ପରା ହବ ବୋଲି ଏଇ ବର୍ଷ?
ଏଇ ବର୍ଷ ନାଇଁ ସତେଇଶି ଆଉ।
ହୁଁ ଗଡି ଚାଲିବ ନା କଣ ଏମିତି ଆଗକୁ?
ନା ମ ଆଉ ସତେଇଶି ହେଲା ଆସିକି ହେଇ ଯିବନି କି ମାର୍ଚ୍ଚ ଫେବୃଆରୀ ମାର୍ଚ୍ଚ ହେଲା ଆସିକି ସତେଇଶ ହେଇଯିବନି।
ଉଁ ହୁଁ ଓହୋ ତାହେଲେ ଶୀତ ଦିନେ?
ନା ଶୀତ ସରି ଯଉଣି
ନାଇ ଏବେ ଋତୁ ଗୁଡା ଟିକେ ଆଗେଇ ଆଗେଇ ଯାଉଛି ନା।
ସେଇ ଟାଇମ ଟା କଣ କହିଲୁ ବସନ୍ତ ଋତୁ ହେଇଥିବ।
ଓହୋ
ଅଳ୍ପ ଶୀତ ହଉଥିବା ଅଳ୍ପ ହଁ
ଓଡିଆ ଗୀତ ଟା ମନେ ପଡି ଅଛି। ଯେଉ ଋତୁମାନଙ୍କର ନା ଶବୁ ଥିବ। ବର୍ଣ୍ଣବଧ ବହିରେ ଥାଉଛି।
ଆ ହା ବିଲେଇ ବହିରେ।
ହଁ ସେଇ ବିଲେଇ ବ
ହଉ ହରିଣ ନଦୀ ଧରା। ଦଉଡନା ବଡ ଖରା।
ହୁଁ।
ପୁରିବା ବୁଲିବାକୁ ଯାଉଥିଲ?
ପୁରୀ ଯିବା ଆଉ ଯେତେବେଳେ ଗଲେ ଯିବା ଆଉ। ଏବେତ କହିଲା ଭଳିଆ ଆଉ କେତେ ନା ନା ଏବେ ଜୁଲାଇ ଷୋହଳରେ ତ ରଥଯାତ୍ରା। ଜୁଲାଇ ଷୋଳରେ ହେଲା। ପାଖାପାଖି ଯିବା ଆଉ। ପଳେଇବା ଟ୍ରେନ ରେ। ହଁ ତା ପୂର୍ବରୁ ଦୁଇ ଦିନ ତିନି ଦିନ ପଳେଇବା ନ ହେଲେ।
ଯୋଉ ଗହଳି ହବ ପୁଅ ପାଦରେ ଚାଲିକି ଗଲା ଭଳିଆ ନୁହଁ।
ଆଚ୍ଛା। ନାଇଁ ଆମେ ଆଉ ଭିତରକୁ ଯାଇକି ସେଇ ବାହାର ବୁଲାବୁଲି କରିକି ଆସିବାନା ଆଉ ଏଇ ଟାଇମରେ ଯାଇକି ଜଗନ୍ନାଥ ଦର୍ଶନ ହେଇପାରିବନି। ଏତେ ଗହଳିରେ ଆମେ ସେଇଦିନ କଲାଭଳିଆ ଫାଙ୍କାରେ ଯାଇକି କେତେ ସମୟ ଠିଆ ହେଲେ।
ହଁ
ଆ ଏବେ ତ ଛଅଯେ ରଥାଯାତ୍ରା।
ଆମର ରଥଯାତ୍ରା ଟାଇମରେ ବହୁତ ଗହଳି ହୋଉଛି।
ହୁଁ
ତାପରେ ଯୋଉ ସ୍ପେଶାଲ ଟ୍ରେନ ଗୁଡ଼ା ପଡ଼ି ଯାଉନି କି। ସେ ଘରୁ ବାହାରିବା ଲୋକ ନ ବାହାରିବା ଲୋକ ବି ସେ ବାହାରିକି ପଳଉଛନ୍ତି।
ଆଉ ଗୋଟେ ତ ଏଇଟା ଆମ ପଟୁ ଦେଖିଲୁ ଯିଏ ଯାଇକି ମାନେ ଷ୍ଟେସନ ରେ ବସି ପଡ଼ିଲା। ସେ ଯାଇକି ଯିବ ପୁରୀ ଟ୍ରେନ ରହିବ। ଆଗକୁ ବି ଆଉ ରାସ୍ତା ନାହିଁ। କହିଲେ ପୁରୀ ଆଗକୁ ବି ଆଉ ରାସ୍ତା ନାହିଁ ଯିଏ ଟ୍ରେନରେ ଚଢ଼ିଲା ଡାଇରେକ୍ଟ ଯାଇକି ପୁରୀରେ।
ସେଟା କିଏ ଜାଣି ନଜାଣି ସମସ୍ତେ ଯାଇକି ପହଞ୍ଚି ଯାଉଛନ୍ତି।
ଏତେ ବାଟ ପୁରୀ ଯିବ।
ହୁଁ ହଁ ବା।
ଏବେ ସା ଲୋକମାନେ ଆଜି କଥା ହେଇଥିବେ କାଲି ଯିବା କାମ କରିବେ ଏଠି ସେଠି। ତା ବେଶିଦିନ ଦେଖିଲା ଆସିକି ପୁରୀରେ ଯାଇକି ଥିବେ।
ହୁଁ
ଆଉ ପାଖାପାଖି ହେଇଗଲାଣି ପଡ଼ିଗଲା।
ସବୁ ଯିବାଆସିବା ସୁବିଧା ହେଇଗଲାଣି ଯଉ ସେଇଥିପାଇଁ ଆଉ ମାନେ ଦୂର ହିଁ ଜଣା ପଡୁନି।
ଆ ଖେଳି ଯାଇଥିଲା କି?
ନାଇଁ ନାଇଁ ଯାଇଥିଲି ସେ ଆଡ଼େ ନୂଆଗାଁ।
ଆଉ ଟୁର୍ଣ୍ଣାମେଣ୍ଟ୍ ଭୋଜି ହବ ପା କଉ ଦିନ?
ହଁ କହୁଥିଲେ ତ ଭୋଜି କରିବେ ବୋଲି ଆଜି ବର୍ଷା ହେଲା ବୋଲି କଲେନି। କହୁଚନ୍ତି କାଲି ଆଡକୁ କରିବେ ବୋଲି।
ହଁ।
ଆଉ ସେ ଯଉ ସିମେଣ୍ଟ କିଣିକି ଆଣିଥିଲେ କେତେ ଟଙ୍କା ନେଇଥିଲା?
ତିନିଶ କୋଡ଼ିଏ।
ହୁଁ।
ରଡ୍ ଗୁଡ଼ାକ କେଜି ନା କୁଇଣ୍ଟାଲ କେତେ? କେଜି ବୋଧେ ତେଷଠି ଟଙ୍କା ନା ବାସ୍ତରି-ବାସ୍ତରି।
ଆମର ଆଣାହବ ତ ଢଳେଇ ପଡ଼ିବ। ଦେଖିବା ଏ ବର୍ଷ ଲାଗି ପଡ଼ି କି କେମିତି ମୁଁ ଛାତଟା କରିଦେବି।
ଆପଣ ଦେଖୁନ ଅକ୍ଷୟ ନା ଦି ଦିନି କାମ କରିଥିଲା ତାପରେ ବି ଦି ଦିନ ହେବ ଇଆଡ଼େ ସିଆଡ଼େ
ଆରେ କାଲି ବା ସିଏ ଯାଇଥିଲା କୁଆଡ଼େ
କରିଦେଲା। କାଲି ବନ୍ତଲା ଯାଇଥିଲା ବନ୍ତଲା ଯାଇଥିଲା ଯେ ଦେଖି ହଉ ଗଲୁ ପତଳା ଗଲୁ ଆଉ ସେ ଆସିଲା କାଲି ରାତି ମାନେ ଏଇ ଟାଇମ୍ ରେ ନଅଟା ସାଢେ ନଅଟା ହେଲାଣି ଆଉ ଫୋନ୍ କରିକି ମତେ କହୁଚି ଆଉ ଘରେ କହି ଦେଇଥା। କାଲି ଦି ଜଣ ମୂଲିଆ କରିଦେଇଥିବେ ସକାଳେ ଉପର ବେଳା ଦିଓଳି କାମ । ସାଢେ ନ ଟା ରାତିରେ ଯାଇ କି କିଏ କାହାକୁ ମୂଲିଆ ଯୋଗେଇବ। ତୁ ତ ଗାଁ ରେ ଅଛୁ ସନ୍ଧ୍ୟା ବଳକୁ କହିବା କଥା ନୁହଁ।
ସିଏ ବା ସନ୍ଧ୍ୟାବଳୁ ଆସିଲାଣି।
ସେଇବା ସନ୍ଧ୍ୟାବେଳୁ ଆସିଲୁଣି ସନ୍ଧ୍ୟାବେଳୁ ଯଦି କହିଥିଲେ କାହାକୁ ଜଣ।
ଆମେ ବା ଗୋଟେ ବସ୍ ରେ ଆସିଲୁ ସେଇଠୁ ବାହାରିକି ଇଏ ରୁ ଛକରୁ।
ହଁ ସେଇ ବା ସନ୍ଧ୍ୟାବଳୁ ଆସିଲାଣି। ସନ୍ଧ୍ୟାବେଳୁ ଆସିଲୁଣି ମାନେ ତୁ କହିବା କଥା ନା ନାଇଁ କାଲି ଦି ଟା ମୂଲିଆ କରିଦେବା ମୁଁ କରିଦେବି।
ହଁ।
ରାତି ସାଢେ ନଅଟାରେ କିଏ କାହାକୁ ଯାଇକି ଖୋଜିବ। ଆଁ।
ଇଏ ଖାଲି ପଇସା ଦରକାର୍ ହେଲେ କାମ କରିଦେ ତାପରେ ଆଉ ନାହିଁ।
ଏମିତି ହେଇକି ଆଜି ଆଉ କରିନି ମୁଁ ଘରେ କହିଚି ଯଦି କାଲି ନକରିବ ବଲେ ତାକୁ କହିବୁ ତୁ ଆଉ କରନା ଥାଉ। ଆଉ ଏମିତି କରିବୁ ପାଞ୍ଚ ଦିନ ଏକାଦିନ୍ ଏ ଲାଟିନ୍ ବାଥରୁମ୍ ଟା କେତେ ଖାଲି ଇଟା ଯୋଡେଇ କରିବା କଥା କରିକି ଯୋଡେଇ କରିକି ଆଜିବେଷ୍ଟ୍ ପ୍ଲାଷ୍ଟର୍ କଥା ତ ପରେ।
ଏ- ଏତିକି କାମକୁ ଯଦି ଲଗେଇବ ଏତେ ଟାଇମ୍ କେମତି ହବ।
କାମ କଲା ଭଳିଆ କହିଲେ ଆଚ୍ଛା ପାଞ୍ଚ ଦିନି କାମ କଲେ ହେଇଯିବ। ପାଞ୍ଚ ଦିନ କି ତୁ ଆଜି କାମ କରିବୁ କାଲି ଦି ଦିନ କରିବୁନିି କୋଡିଏ ଦିନ ଲଗେଇଲେ କି ଲାଭ।
ମୁଁ ଭାବଛି ମୋ ପାଖରେ ଯଦି ବି ଏଇ କରାଣୀ ଇତ୍ୟାଦି ଇତ୍ୟାଦି ସମାନ ଥାନ୍ତା ତ ମୁଁ ନିଜେ ବି କରିପାରନ୍ତିି। ଆର୍ ଯଦି ଏମାନେ କରିପାରୁଛନ୍ତି ଆମେ କରିବାରେ କଣ ଅଛି।
ସେଇ ବା ନ ଜାଣିକି ମାନେ ଜିନିଷ ପତ୍ର ନଥାଏ କି ଏମିତି ଆଉ। ଓହୋ ହଉ ମୁଁ ଖାଇବାକୁ ଯାଉଛି।
ଓହୋ।
ରଖୁଛି।
ହୁଁ।